ହାଲୋ?
ହଁ ହାଲୋ?
ହଁ କଣ କରୁଚନ୍ତି?
ମୁଁ ଏଇଠି ବସିଥିଲି ତମେ କଣ କରୁଚ?
ହଁ ମୁଁବି ବସିଥିଲି ଆଉ ଦେହ ଭଲ ଅଛି?
ହଁ ମୋ ଦେହତ ଭଲ ଅଛି ତମ ଦେହ?
ହଁ ମୋଦେହବି ବହୁତ୍ ଭଲ ଅଛି ଆରେ ମୁଏବେ ନ୍ୟୁଜ୍ ଦେଖୁଥିଲି। ଏଇ ସଡ଼କ ଦୁର୍ଘଟଣାର ମାନେ ପରିମାଣଟାନା ଏବେ ବହୁତ୍ ବଢି ବଢି ଚାଲିଚି ନାଇଁକି?
ହଁ ଏବେତ ସଡ଼କ ଦୁର୍ଘଟଣାତ ସବୁଆଡ଼େତ। ଯେତେବି ମାନେ ିଟ ହେଲେବି ସଡ଼କ ଦୁର୍ଘଟଣା ହେଇ ଚାଲିଚି ଯେତେବି ରାସ୍ତା ମାନେ ପିଚୁ ହେଲେବି ରାସ୍ତା ଯେତେ କମ୍ପ୍ଲିଟ ହେଲେବି ଲୋକମାନଙ୍କ ମାନେ ସେ ଏତେ ଦୁର୍ଘଟଣ ର ସମ୍ମୁଖୀନ କରୁଛନ୍ତି।
ଅ ହଁ ପରା ମୁଁ ଏବେ ରିସେଣ୍ତେ ଦେଖୁଥିଲିକି ଆମ ଘର ପା ଖରେ ଆଉ ଗୋଟେ ଗାଁ ହେଲା ଆମ ଗାଁକୁ ଲାଗିଚି। ଗାଁ ତସେଥିରେନା ଜଣେ ବାଇକିରେ ଯାଉଥିଲେ ଜଣେ ବାପା ଆଉ ତାଙ୍କ ମାନେ ଉ ବ ମାନେ ତାଙ୍କ ଜଣେ ବା ମାନେ ମୋର ବାପା ହେବେ ଆଉ ତାଙ୍କ ବାପାଙ୍କର ବୋଉ ମାନେ ଜେଜେମା ହେବେ ବୁଝିପାରିଲ?
ହୁଁ ହୁଁ।
ତ ସେ ତା ହେଲମେଟ୍ ପିନ୍ଧି ନଥିଲେନା ଦୁଇ ଜଣ ଯାଉଥିଲେ ତାଙ୍କୁ ଆସି ସେ ପଛରୁ ଗୋଟେ କାର୍ ଟେ ପି ପିଟି ଦେଇଛନ୍ତି ଦୁଇ ଜଣଙ୍କର ସ୍ପଟ ମାନେ ସେ ସ୍ପଟ ମରିଯାଇଛନ୍ତି ସେଠି। ତ ତେଣୁ ପରେ ମୁଁ ଏବେ ନ୍ୟୁଜ ଦେଖୁଥିଲି ନ୍ୟୁଜୁରେବି ସେଇ ନ୍ୟୁଜ୍ ଟାହିଁ ଆସିଲା। ଏତେ ଦୁଃଖ ଲାଗିଲା ତାପରେ ମୁଁ ସେଥିପାଇଁ ତମକୁ ଟିକେ କଲ୍ କଲି ମୁଁ କହିଲି ଦେଖିବା ତମେ ଜାଣିଥିବକି କଣ
ହ ନାଇଁ ମୁଁତ ଦେଖିନି ଆଜି ନ୍ୟୁଜ୍ କିନ୍ତୁ ମତେ ବହୁତ୍ ଦୁଃଖ ଲାଗିଲା ଶୁଣିକି।
ଅଁ ହଁ ପରା ଆକ୍ଚୁଲି କଣ କହିଲ ଯୋଉ ହେଲମେଟ୍ ଆଉ ମାନେ ଯୋଉମାନେ ବାଇକ ରେ ଯାଉଚନ୍ତି ସେମାନଙ୍କର ହେଲମେଟ୍ ଆଉ ଯୋଉମାନେ କାର୍ ଏସବୁରେ ଯାଉଚନ୍ତି ତାଙ୍କୁ ସିଟ୍ ବେଲ୍ଟ୍ ନିହାତି ଦରକାର ନାଇଁକି?
ହଁ ଏସବୁ ଯୋଉ ମାନେ ନ ମାନୁଚନ୍ତି ରାସ୍ତାରେ ଯୋଉ ନିୟମ ଅଛି। ସେବେଳିଆ ସବୁ ଯୋଉ ନମାନିକି ଗାଡ଼ି ଚଲେଇବାରୁ ସେମାନେ ମାନେ ନମାନୁଥିବାରୁ ସେମାନଙ୍କର ଦୁର୍ଘଟଣା ଅଧିକ ଘଟୁ
ଅ ହଁ ମାନେ କଣ କହିଲ କି ମାନେ ଯଦି ହେଲମେଟ୍ ପିନ୍ଧିଥାନ୍ତେ ତକିଛି ମାନେ ରକ୍ଷାତ ହେଇ ପାରିଥାନ୍ତେନା ଯ ମାନେ କଣ କହିଲ ଆ ମୁଣ୍ଡ ଉପରେ ବେଶୀ ଆଘାତଟା ଲାଗିଯାଏନିକି?
ହଁ।
ହଁ ହେଲମେଟ୍ ତ ପିନ୍ଧିଥାନ୍ତ ଯଦି ତମେ ଆଜି ବଞ୍ଚି ପାରିଥାନ୍ତକି ନାହିଁ ମତେ ଗୋଟେ କଥା କଥା କହିଲ ଏବେ।
ହଁ ହେଲେମେଟେତ ପିନ୍ଧୁଥିଲେ ମୁଣ୍ଡ ଉପରେ ମାଡ଼ ହବନି କାରଣ ମାନେ ଆମ ଶରୀର ଭିତରେ ମସ୍ ମସ୍ତିଷ୍କ ଏମିତି ଗୋଟେ ଅଙ୍ଗ ଯୋଉଟାରେ ଟିକେ ମାଡ଼ ହେଲେ ଆମର ମାନେ ଜୀବନ ଚାଲିଯିବାର ମାନେ ସମ୍ଭାବନା ଅଧିକ ଥାଏ। ଏଇନେ ହାତ ଗୋଡ଼ ଭାଙ୍ଗି ଭାଙ୍ଗିଯିବ ଲୋକମାନଙ୍କର ବଞ୍ଚିଯିବେ କିନ୍ତୁ ମସ୍ତିଷ୍କ ଭିତର ଟିକେ ମାଡ଼ ହେଇଗଲେ ଲୋକମାନେ ବଞ୍ଚିବା ବୋହୁତ କଷ୍ଟ।
ତାପରେ ଦେଖ ଗତି ସୀମା ଗୋଟେ ନିର୍ଦ୍ଧାରିତ ଗତି ସୀମା ମଧ୍ୟରେ ଆମର ଗାଡ଼ି ଚଳାଇବା ଉଚିତ୍। ନାଇଁ କି?
ହଁ।
ସେଇ ସୀମା ଭିତରୁ ଯଦି ଆମେ ବାହାରକୁ ପଳେଇବା ତ ତାହେଲେ କଣ ହେବ? କଣ ଦୁର୍ଘଟଣା ହିଁ ଘଟଟିିବ ତ ଆମସହିତ।
ହଁ ହଁ ଦୁର୍ଘଟଣା ତ ଆଜିକା ଡେଟ ରେ ବୋହୁତ ଜୋରରେ ଘଟୁଛି। ମାନେ ଦ୍ରୁତ ଗତିରେ ଯଦି ଆମେ ଗାଡ଼ି ଚଲଉଚୁ ଟ୍ରାଫିକ୍ ନିୟମ ନ ମାନୁଚୁ। ତ ଦୁର୍ଘଟଣା ହବ।
ଅ ହଁ ଆଉ ଗୋଟେ କଥା ହଉଛି ଆ ତମେ ଯୋଉ ଟ୍ରାଫିକ୍ ନିୟମ କଥା କହିଲ। ଟ୍ରାଫିକ୍ କଣ କହିଲ ଆଉ ସ ଯୋଉ ଯୋଉ ସତର୍କ ଦିଏନି କି ସଂଙ୍କେତ ଦିଏନି କି ସଂଙ୍କେତ ଗୁଡ଼ିକୁ ସମାନ୍ ପାଳନ କରିବା ବି ମଧ୍ୟ ଆମ ମାନଙ୍କର ଉଚିତ୍ ନାଇଁ କି?
ହଁ। ତମେ ଗାଡ଼ି ମୁଁ କହିଲି ତମେ ଗା ମୁଁ କହିଲି ତମେ ଗାଡ଼ି ଚଲେଇ ଶିଖିଛ?
ହଁ ମୁଁ ସ୍କୁଟି ଶିଖିଛି।
ହଁ।
ବାକି ମୁଁ ବାଇକ୍ ଏସବୁ ଶିଖିନି ସ୍କୁଟି ଚଲେଇବା ଶିଖି ଯାଇଛି।
ହଁ ହଁ ମୁଁ ବି ସେମ୍ ସ୍କୁଟି ଚଲେଇ ହିଁ ଶିଖିଛିି।
ତାପରେ ଆଉ ଗୋଟେ କଥା ଜାଣିଛ ଏବେ ସବୁ କଣ କହିଲ ଡ୍ରାଇଭିଂ ଲାଇସେନ୍ସ। ବିନା ଲାଇ ସେନ୍ସରେ ଗାଡ଼ି ଚଳାଇବା କଣ କହିଲ ଦଣ୍ଡନୀୟ ଅପରାଧ ମାନେ ଉଁ ସେଇଟାକୁ ହିଁ କେହି ମାନୁନାହାନ୍ତି। ଅଠର ବର୍ଷରୁ କମ୍ ବୟସର ପିଲା ମଧ୍ୟ କଣ ପିଲାଙ୍କୁ ଗାଡି ଚଳାଇବାକୁ ଦେଉଛନ୍ତି ବାପା, ମା‌। ତ ସେଇଟା ମଧ୍ଯ ଅନୁଚିତ କି ନାହିଁ ମତେ ଗୋଟେ କଥା କହିଲ?
ହଁ ସେଗୁଡ଼ା ବୋହୁତ ଅନୁଚିତ ମାନେ ସଡ଼କ ସୁରକ୍ଷା ତ କେବଳ ମାନେ ଉଁ ଲୋକମାନେ ଯଦି ଖାଲି ଯେ ସ୍ ନିୟମ ମାନିଦେଲେ ହବନି ସମସ୍ତେ ସ ଚେତନ ରହିବା ଦରକାର। ଆଜି କାଲିକା ମାନେ ବାପା ମା ମାନେ ଅଠର ବର୍ଷରୁ କମ ପିଲାଙ୍କୁ ଗାଡ଼ି ଦେଇକି ବି ପ ଠେଇ ଦଉଛନ୍ତି ବଜାରକୁ ଯାହା ଏଟା ଆଣେ ସେଟା ଆଣେ‌। ଯୋଉଟା କି ସବୁଠୁ ଅଧିକ କଷ୍ଟ ସେଇଟା କାରଣ ସେମାନେ ଯଦି ବାପା ମା ଜାଣିକି ବି ସଚେତନ ହେବେ ତାହଲେ ଆଉ କିଏ ସଚେତନ କରେଇବ ଛୁଆଙ୍କୁ।
ହଁ ତାପରେ ଦେଖ ମାନେ ଏଇଟା କଣ ପ୍ରତ୍ୟେକ ନାଗରିକଙ୍କର ବ୍ୟକ୍ତିଗତ କର୍ତ୍ତବ୍ୟ ନାଇଁ କି? କଲେଜ ଏବଂ ଗଣମାଧ୍ୟମ ଜରିଆରେ ମଧ୍ୟ ସଡ଼କ ସୁରକ୍ଷା ବିଷୟରେ ମାନେ ବୋହୁତ ସ ଚେତନତା ସୃଷ୍ଟି କରାଯାଉଛି ହେଲେ ଉଁ ତାକୁ କେହି ମାନୁ ହିଁ ନାହାନ୍ତି।
ହଁ। ତାକୁ କେହି ମାନୁ ବି ନାହାନ୍ତି ଯୋଉଥିପାଇଁ କି ଦୁର୍ଘଟଣା ମାନେ ଘଟୁଛି ଲୋକମାନଙ୍କର ଜୀବନ ବି ଯାଉଛି। ତ ଜୀବନ ଯାଉଛି ଫିର୍ ବି ଲୋକମାନେ ସେଥିପାଇଁ ସଚେତନ ବି ହଉନାହାନ୍ତି।
ତାପରେ ଆଉ ଗୋଟେ କଥା ଜାଣିଛ ଏବେ ବିଶେଷ କରି ମୁଁ ଦେଖୁଛି ମୋବାଇ୍ ଫୋନ୍ ବ୍ୟବହାର କରିକି ଯୋଉ ଗାଡ଼ି ଚଳଉଛନ୍ତି। ମାନେ ସେଇଟା ମାନେ କୋଉ ବ୍ରା କାର ଦେଖ ଅସାବଧାନତା ଅବହେଳା ଦୋଷରୁ ମାନେ ତମେ ସାମାନ୍ୟ ମୋବାଇଲ ଫୋନ୍ ବ୍ୟ ବହାର କରି ଗାଡ଼ି ଚଳେଇବ ତାପରେ ଆଜି ଆକ୍ସିଡେଣ୍ଟ ହେଲା ତମର ଉଁ ତମେ କଣ ହେଲ ଗୋଡ଼ ଭାଙ୍ଗିଗଲା କିମ୍ବା ହା ତ ଭାଙ୍ଗିଗଲା କିଛି ବି ଗୋଟେ ତମେ ଉଁ ପଡ଼ିଲ କି ନାହିଁ ମତେ କୁହ ତ?
ହଁ ଠିକ୍ କହିଲ ତମେ। ଆଜିକାଲି ତ ପିଲାମାନେ ସବୁ ମାନେ ମୋବାଇଲ ଫୋନ ଦ୍ଵାରା ହିଁ ଦେଖ୍ ଦେଖୁଛନ୍ତି ଗାଡି ଚଲଉଛନ୍ତି। ମାନେ ମୋବାଇଲ ଫୋନ୍ ବି ଆଜିକା ସମୟରେ ଗୋଟେ ମାନେ ଡିଷ୍ଟ୍ରାକ୍ସନ୍ କ୍ରିଏଟ୍ କଲାଣି।
ହଁ ତାପରେ ଆହୁରି ବି ଦେଖିଚ ନିଶାସକ୍ତ ଅବସ୍ଥାରେ ମଧ୍ୟ ଗାଡି ଚଳଉଛନ୍ତି। ମଦ୍ୟପାନ କରି ଏ ହଁ। ମଦ୍ୟପାନ କରିକି ଗାଡି ଚଳେଇବା ଦୁର୍ଘଟଣାଙ୍କର ମାନେ ଏଇଟା ଗୋଟେ ପ୍ରମୁଖ କାରଣ ନାଇଁ କି।
ହ ନିଜର ମାନେ ଭୁଲ ନଥିଲେ ବି ସେମାନେ ସବୁ ନିଶା ଦ୍ରବ୍ୟ ଖାଇକି ଆସିକି ତମଥିରେ ପିଟିବେ ଭୁଲ ରାସ୍ତାରେ, ତମର କିଛି ଭୁଲ ନଥାଇକି ବି ତମର ଗୋଡ ହାତ ହିଁ ଭାଙ୍ଗୁଚି।
ହଁ। ତାପରେ ଯାତାୟତ ସଂକେତ ପ୍ରତି ମଧ୍ୟ ଅବହେଳା କରୁଚନ୍ତି। ଯୋଉ ଲାଲବତୀକୁୁ ଅମାନ୍ୟ କରୁଛନ୍ତି। ନାଇଁ କି।
ହଁ।
ତ ସେଥିପାଇଁ ବି ମଧ୍ୟ ଦୁର୍ଘଟଣା ସଡକ ସୁରକ୍ଷା ମାନେ ଦୁର୍ଘଟଣା ଅଧିକ ହଉଚି।
ହଁ ଲୋକମାନେ ଟିକେ ସଚେତନ ରହିଲେ ଅ ତାଙ୍କ ନିଜ ପ୍ରତି ସଚେତନ ରହିବେ। ତା ସହିତ ପିଲାମାନଙ୍କୁ ବି ଶିଖେଇବେ। ଛୋଟବେଳରୁ କେମିତି ସଡ଼କ ନିୟମ ମାନିବା। ଆଜିକାଲି ତ ବହୁତ ସାରା ବହିରେ ବି ସବୁ ସଡକ ନିୟମ ବିଷୟରେ ବାହାରିଲାଣି।
ସାରା ହଁ। ସଡ଼କ ସୁରକ୍ଷା ସଡ଼କ ଦୁର୍ଘଟଣା। ଏସବୁ ସବୁ ଆସୁଛି କିନ୍ତୁ କେହି ମାନୁ ହିଁ ନାହାନ୍ତି।
ହଁ ଠିକ କହିଲ ତମେ। କେହିଁ ବି ମାନୁ ବି ନାହାନ୍ତି ତାପରେ ଯେହେତୁ ମାନୁନାହାନ୍ତି ତ ଦୁର୍ଘଟଣା ସେମିତି ଘଟି ଚାଲିଛି। ଆମ ତ ଗାଁ ଗହଳିରେ ଏତେ ନୁହଁ କିନ୍ତୁ ବାହାରେ ଅ ମାନେ ଅଧିକ ସହର ଜାଗା ଗୁଡାକରେ ଅଧିକ ଦୁର୍ଘଟଣା ଘଟୁଛି ହାଇୱେ ଉପରେ।
ଆ ହଁ ବହୁତ ଦୁର୍ଘଟଣା ଦେଖିକି ଆଜି ବହୁତ ଦୁଃଖ ଲାଗିଲା।
ହଁ ବା ତମଠୁ ମୁଁ ସେ କଥାଟା ଶୁଣିଲି ମୋତେ ବି ବହୁତ କଷ୍ଟ ଲାଗିଲା ଏବେ। ସେ କଥା ଟା ଶୁଣିକି ମୁଁ ତ ଆଉ ଯି ଟିଭି ଦେଖିନି।
ହଁ ଦେଖିବ ଦେଖିବ ଏମିତି ହେଇଛି। ଆଉ ତାପରେ ମାନେ ଦେଖ ଅନେକ ସମୟରେ ମଧ୍ୟ ଦେଖା ଯାଉଛି ଆମର ଅନ୍ୟ ମନସ୍କତା ପାଇଁ ସଡକ ଦୁର୍ଘଟଣା ମଧ୍ୟ ଘଟୁଛି ନାଇଁ କି
ହଁ। ଆଜିିକା ସମୟରେ ଅଧିକ ମାନେ ଲୋକମାନେ ମୋବାଇଲ ଫୋନ ଦେଖିକି ଯୋଉ ଗାଡି ଟା ଚଲାଉଛନ୍ତି ସେ
ହଁ ମୋବାଇଲ ଫୋନ ମଦ୍ୟପାନ ଏସବୁ କରୁଛନ୍ତି। ସହରାଞ୍ଚଳରେ କଣ କହିଲ ଗାଡିର ବେଗକୁ ମଧ୍ୟ ହ୍ରାସ କରିବା କଥା ନାଇଁ କି? କିନ୍ତୁ ଏଇ ନିୟମ ଭଙ୍ଗ କରିକି ଦ୍ରୁ ତ ବେଗରେ ଯୋଉ ଯାତ୍ରା କରିବା ଦ୍ଵାରା ଦୁ ଦୁର୍ଘଟଣା ମଧ୍ୟ ଅଧିକ ହଉଛି ନାଇଁ କି।
ହଁ। ଦୁର୍ଘଟଣା ଘଟୁଛି ଲୋକମାନେ ସେଥିପାଇଁ ସଚେତନ ରହିଲେ ଯାହା କିଛି ହବ ମାନେ ରାସ୍ତାର ଖରାପ ଅବସ୍ଥା ମଧ୍ୟ ଏବେ ଲୋକମାନେ ଯେତେ ସଚେତନ ହେବେବି ରାସ୍ତା ବି ଖରାପ ରହୁଛି।
ତାପରେ ଦେଖ ଆଉ ଗୋଟେ କଥା ଦେ ଦେଖିଥିବ ରାସ୍ତାର ମାନେ ଯୋଉ ବୁଲାଣି ଜାଗା ଗୋଟେ ଗୋଟେ ନଥାଏ କି ଏମିତି ବୁଲାଣି ଜାଗା, ଆଉ ଗଡ଼ାଣୀ ସ୍ଥାନ, ଛକ ଜାଗା ଯୋଉ ପୋଲ ଉପରେ ନଦୀ କୂଳରେ ଏ ସବୁ ଗଲା ବେଳେ କଣ ବିଶେଷ ମାନେ ସତର୍କତା ଅବଲମ୍ବନ କରିବା ଉଚିତ କି ନାହିଁ ସେ ସବୁକୁ ହିଁ ସେମାନେ ମାନୁ ହି ନାହାନ୍ତି ତ କଣ ହବ ଉ
ହଁ ମାନେ ସବୁ ଉ ଅହ ଯୋଉ ରାସ୍ତାରେ ଯଉ ଟର୍ଣ୍ନଣିଂ ଉପରେ ରାଇଟ୍ ଲେ ଏବେ ଏଇ ଯୋଉ ସବୁ ଲେଖା ହେଇଥାଏ ସେଗୁଡା ବି ପ୍ରାୟ ଜାଗାରେ ବି ନାହିଁ ତାକୁ ସବୁ ଲୋକ ଭାଙ୍ଗି ବି ଦେଇ ଠିକ୍।
ହଁ ତାପରେ ଦେଖ ଗୋଟେ କଥା ପ୍ରତ୍ୟେକ ବ୍ୟକ୍ତି ଯଦି ଟ୍ରାଫିକ ନିୟମ ମାନି ଗାଡି ଚଳେଇବେ ତାହଲେ ଏ ସେ ସଡ଼କ ଦୁର୍ଘଟଣା ରୁ ମଧ୍ୟ ଆମେ କିଛି ପରିମାଣେ କଣ କହିଲ ହ୍ରାସ କ ମାନେ ପାଇବା ମାନେ କମ୍
ପାଇବ।
ହଁ। ନେ ଆଉ ଦେଖିଥିବ ମାନେ ଗାଡି ଚଲେଇବା ସମୟରେ ମାନେ ରାସ୍ତା ଅତିକ୍ରମ କଲା ବେଳେ ବି ଆମକୁ ଅ ମାନେ ଦୁଇ ପାର୍ଶ୍କୁ କୁ ଦେଖି ଦେଖିକି ରାସ୍ତା ପାର କରିବା ଉଚିତ।
କହିଲ ଉଭୟ ପାଶ୍ୱକୁ ଲକ୍ଷ୍ୟ କରିବା ହିଁ ଉଚିତ ଆମର।
ହଁ ଅ - ମାନେ ଯଦି ଆମେ ସମସ୍ତେ ସଚେତନ ରହିବା ତାହେଲେ ଯାଇକି ଆମର ସଡ଼କ ଦୁର୍ଘଟଣା ଟିକେ କିଛି ପରିମାଣରେ ହ୍ରାସ ପାଇବ। ସରକାର ତ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ମାନେ ବହୁତ ସାରା କାମ କରୁ ଛନ୍ତି ଯେମିତି ସଡକ ଦୁର୍ଘଟଣା ନହବା ପାଇଁ କିନ୍ତୁ
ଦେଖ ଆମ ପରିବାର ଓ ଦେଶର ମଧ୍ୟ କଲ୍ୟାଣ ହେବ। ଯଦି ଆମେ ସେଇଟାକୁ ଦେଖିବା ସଚେତନ ରହିବା ତା ପ୍ରତି ତ ଆମ ମାନଙ୍କର ଦେଶର ହିଁ କଲ୍ୟାଣ ହବ ଯୋଉଟା କୁହନ୍ତି।
ହଁ ଠିକ୍ କହିଲ। ହୁଁ।
ଆଗ କାଳରେ ଗାଡି ମଟର ଏତେ ବ୍ୟବହାର ନଥିଲା। ଆଉ ଆଜିିକାଲି ଦେଖୁଛ ତ ଗାଁ ଠାରୁ ଆରମ୍ଭ କରି ସହର ଯାଏ ଗାଡି ମଟଳ ମଟର ର ଯୋଉ ବହୁଳ ବ୍ୟବହାର ହେଉ ଚି ନାଇଁ କି।
ହଁ। ଏବେ ତ ଘରେ ଘରେ ସମସ୍ତଙ୍କର ଗାଡି।